ହ୍ୟାଲୋ। କଣ କିଛି ସମୟ ଚୁପ୍ ହେଇଯାଉଛ?
ଆଉ ଫାଷ୍ଟ ହାଲୋ କହିଲି କିଛି କହିଲନି ଆଉ।
ଆଁ ନାଁ ଲୋ ମଲା କଣ ଇଏ ପୋ ସେଠି ଦେଖୋଉଚି ଅସୁବିଧା ସେଥିପାଇଁଁ ତ ହୋଉଛି। ମାନେ କିଛି ସମୟ ଗଲା ପରେ ମୁଁ ତମ ଭଏସ ଶୁଣି ମାନେ ତମ କଥା ଶୁଣିପାରିଲିନି।
ମାନେ ଆଉ ତମର ସେପଟେ କେମିତି ଦଶହରା ହୁଏ।
ଆମର ତ ହୁଏନି ଆମ ଗାଁ ରେ ବି ପିଲାମାନେ ପୂଜା କରନ୍ତି ଆମେମାନେ ବି ସେଥିରେ ଯୋଗୋଦାନ ଦେଇଥାଉ ମିଶିଥାଉ। କିନ୍ତୁ ଆମେ ଆଉ କରୁନୁ କାହିଁକିନା ଆମର ସବୁବେଳେ ଗୋଟେ ଅସୁବିଧା ରହିଲା ତ ସେଥିପାଇଁ ଆମେ କଲୁନି।
ଏ କାମେ ଆମ ଗାଁ ପାଖରେ ହୁଏ ଆଉ
ହଁ ସେ ତମ ଗାଁ ପାଖେରେ କେମିତି ହୁଏ।
ଗାଁ ପାଖରେ ଯୋଉ ହୁଏ ତିରିଶ ପଇଁଚାଳିଶ ଟା ମେଢ ହୁଏ ଆମର ପୂଜା ପାଆନ୍ତି ଠାକୁର ମାନେ
ହେଟୁ ମାନେ ବୋହୁତ ଭଲ ମାନେ ବଡ ବଡ ଜାଗା ରୁ ମାନେ ଆମର ଆସିବେ ଯୋଉ ଡିଜେ
ହୁଁ।
ସେଇ ସବୁ ଆସିଲେ ଭସାଣି ହୁଏ। ତାପରେ ଆମର ରାବଣ ପୋଡ଼ି ଯୋଉ ଜାଗାରେ ହଏ ସେଠିକି ବି ସେ ସବୁ ମେଢ ଯିବ ସେଠୁ ବୁଲିକି ଆସିବ ଗୋଟେ ଗା ଗାଁ ତାପରେ ନଅଟା ଦଶଟା ଆସିକି ଶ୍ରାବଣ ପୋଡି ହୁଏ ଆଉ। ଦଶଟା।
ତେବେ କଣ ଆଗ ଭସାଣି ହେଇକି ତାପରେ ରାବଣ ପୋଡି ହୁଏ। ଆଗ ମାନେ ପ୍ରଶେଷନ କରିକ୍ଷୀ ଆଣିକି ରାବଣ ପୋଡିିକ କରନ୍ତି।
ହୁଁ ଯୋଉ ପଡିଆରେ ଆମର ରାବଣଙ୍କୁ କରାଯାଇଥିବ ପୋଡ଼ିବା ପାଇଁ ସେଇ ପଡିଆ ଟିକେ ସବୁ ଭସାଣି ମାନେ ମେଢ ସବୁ ଯିବ ସେଠିକି ଭସାଣୀ ଭସାଣୀ ହୋଇକୀ କି ସେଠିକି ଯିବ ତାପରେ ସେଠି ଠିଆ ହବ। ତାପରେ କିଛି ସମୟ ପରେ ସେଠୁ ପୁଣି ରିଟ ସେଜେ ସେ ସବୁ ପଳେଇ ଆସିବେ ତାପରେ ହେଟୁ ମାନେ ଆମର ରାବଣ ପୋଡ଼ି ଷ୍ଟାଟ ହୁଏ।
ଓହୋ।
ହୁଁ। ଆଉ ଲକ୍ଷ୍ମୀ ପୂଜା କେମିତି କଣ ହୁଏ ଆପଣଙ୍କର ସେପଟେ
ହୁଁ ଆମର ମାନେ ଲକ୍ଷ୍ମୀ ପୂଜା ବି ସେମିତି ହୁଏ। ଆମର କଁ କହିଲ ଫାଷ୍ଟ ପୂଜା ହବ ବିଜୟା ଦଶମୀ ରେ ପୂଜା ତାପରେ ଭ ସାଣି ଯୋଉଦିନ କରିବା କଥା । ରାବଣ ପୋଡି ରା ଫାଷ୍ଟ ରାବଣ ପୋଡି କରିବେ । ଏଲୋ ରାବଣ ଧରିକି କିଛିସ ମାନେ ସନ୍ଧ୍ୟା ବେଳେ ରାବଣ ପୋଡି ହବ ନା ସା ତଟା ଆଟା ବୋଳୁ ରାବଣ ପୋଡି ହେ ହେଲା ପରେ ମାନେ ସବୁ ମେଢ ସବୁ ବାହାରିକି ତାପରେ ପ୍ରସେସନ୍ କରାହେବ ପ୍ରସେସନ୍ କରୁ କରୁ ତ ଗୋଟେ ଦିଟା ହେଇଯିବ ବିସର୍ଜନ କରୁ କରୁ ସନ୍ଧ୍ୟା ହୁଅ ହବ ।
ହୁଁ ।
ହଁ । ତାପରେ ଗୋ ଟେ ଜାଗାକୁ ସବୁ ମେଢକୁ ନେଇକି ରଖିଲେ ତାଙ୍କର ତାପରେ ପୁଣି ଏ କାହାର ସବୁଠୁ ସୁନ୍ଦର ହେଇଚି। ତାକୁ ସବୁଠୁ ପ୍ରାଇଜ୍ ଦିଆଯିବ ହୁଁ ।
ଆପଣଙ୍କର ସେପଟେ ମାନେ ଲକ୍ଷ୍ମୀପୂଜା ପ୍ରସିଦ୍ଧ ।
ନାଁ ଲକ୍ଷ୍ମୀ ପୂଜା ଲକ୍ଷ୍ମୀପୂଜା ହୋଉଚି ଭୁବନରେ ହେଲେ କେବେ ଦେଖିଯାଇନି।
ଉହୁଁ। ଆପଣ ତ ଜାଣି ଆପଣ ତ ଜାଣିଥିବେ ଯୋଉ ଓଡିଶାର ଯଉ ଜାଗାରେ ଲକ୍ଷ୍ମୀ ପୂଜା ପ୍ରସିଦ୍ଧ ସେଇ ଜାଗାକୁ ବି ଆମେ ଯାଇଛୁ ସବୁ ବର୍ଷ ଯାଉ ବୁଲାବୁଲି କରୁ। ସେଠିକି ଥରେ ଯିବେ ମାନେ ଦେଖିବେ ଲୋକ କୋଉଭଳିଆ ଭିଡ । ପାଦ ଥୋଇବା ପାଇଁ ଜାଗେ ନାଇ, କେବେ ଯାଇଛନ୍ତି?
ନା।
ଯାଇନାହାନ୍ତି ନା କୋଉ ବର୍ଷ ଗୋଟେ ବାହାରିକି ଯିବେ ଦେଖିବେ। ଏତେ ଲୋକ ପାଦ ଥୋଇବା ପାଇଁ ବି ଜାଗା ନାହିଁ । କୋଉ ଦୋକାନରେ ଯଦି ମାନେ କିଛି ଖାଇବା ପାଇଁ ବି ତମେ ଠିଆ ହୁଅନା, ମାନେ ଉଁ ଖାଇବାକୁ ବି ଠିକ୍ ରେ ପାଇବନି।
ଓହୋ।
ଉଁ ମାନେ ଏତେ ଲୋକ ଦୋକାନ ଦୋକାନ ବଜାର ଭିଡ ହେଇ ଯାଇଥାଏ ଯା କୋଉ ଜାଗାରେ ପାଣି ଟିକେ ପିଇବା ପାଇଁବି ଠିକ୍ ରେ ପାଇବନି। ସବୁ ଲୋକ ତ ଯାଆନ୍ତି ମାନେ ତାକୁ ଦେବେ ନା ତମକୁ ଦେବେ ତମ ପାଖକୁ ମାନେ ତମ ଟାଇମ ଆସିବ ମାନେ ତମ ସମୟ ଆସିଲା ବେଳକୁ ହିଁ ହଉ ଜିନଷ ସରି ସାରିବଣି।
ଓହୋ।
ଉଁ। ଆଉ ରଜରେ ନୂଆ ଜାମା କିଣିଥିଲେ?
ନା।
କିଣି ନାହାନ୍ତି?
ତିନଥର ଖଣ୍ଡେ କହି ସାରିଲେଣି ବୋଧେ।
ଆଉ ତମୁକୁ ଦୋଳି ଖେଳିବାକୁ ଭଲ ଲାଗେ ରଜରେ?
ହଁ ଭଲ ଲାଗେ।
ଏ ବର୍ଷ ରଜରେ ଦୋଳି ଖେଳିଚନ୍ତି?
ହୁଁ।
ହୁଁ ହୁଁ କୋଉ ଦୋଳିରେ ଝୁଲିିବା ପାଇଁ ଭଲ ଲାଗେ?
ମତେ? ମା ବାରିରେ ଗାଈ ପଶଚି ନଲେ କଥା ମତେ ସବୁ ଦୋଳି ଖେଳିବାକୁ ଭଲ ଲାଗେ।
କେବେ ରାମ ଦୋଳିରେ ବସଛନ୍ତି? ଯୋଉଟା ବୁଲିକି ଆସିବ ଏମିତି ଗୋଲ ଟାଇପର ଯୋଉଟା।
ସେ ଟିକେଟ କାଟିକି ବ୍ରେକ ଡ୍ୟାନ୍ସ ଖେଳ ଦେଇଛି।
ଉଁ ହୁଁ।
ହୁଁ।
ଆପଣଙ୍କୁ ଗାଁରେ ରହିବା ପାଇଁ ଭଲ ଲାଗେ, ନା ବାହାରେ ବୁଲାବୁଲି କରିବାକୁ ଭଲ ଲାଗେ?
ଦିଟାଙ୍କ ଭଲ ଲାଗେ।
ମାନେ ଗାଁ ରେ ରହିବା ପାଇଁ ଭଲ ଲାଗେ, ବାହାରେ ରହି ବୁଲାବୁଲି କରିବା ପାଇଁ ଭଲ ଲାଗେ?
ବା ଯଦି ମମି ନ ଯାଇଥିବେ ମତେ ଭଲ ଲାଗିବନି। ମାନେ କୋଉ, ମାନେ କୋଉ ବନ୍ଧୁ ବାନ୍ଧବଙ୍କ ଘରକୁ ବି ମତେ ଯିବାକୁ ଭଲ ଲାଗେନି, ମୋ ମାମା ନ ଗଲେ।
ସବୁବେଳେ ମାମାଙ୍କ କାନି ଧରିକି ବୁଲାବୁଲି କରୁନା କଣ?
ନା ନା ମାନେ ମତେ ସେଠି ଭଲ ଲାଗେନି। ମୋ ମାମାଙ୍କ କଥା ମନେ ପଡ଼ିଲେ କାନ୍ଦ ଲାଗିବ।
ଉଁ ହୁଁ ତମ ମାମା ତମ ମାମାକୁ ଛାଡିକି କେବେ ରହି ପାରିବ?
ସୁବିଧା ଅସୁବିଧା ହେଲେ ରୁହେ ବାଧ୍ୟ ହେଇ ରହୁ ଆମେ।
ଉଁ ହୁଁ। ଆଉ ଫସଲ ବାଡ଼ି କଣ କରି ଜାଣିଛନ୍ତି?
ମୁଁ କେବେ ଫସଲ କରିନି। ହେଲେ ମୋ ମାମା ଗଛ ଲଗାନ୍ତି ବାରିରେ।
ଉଁ, ହୁଁ, କି ବାରିରେ କି ଗଛ ଲଗେଇଛ? ଛନ୍ତି
ଏବେ ଫୁଲ ଗଛ ଲଗେଇଚୁ। କିଛି ପନିପରିବା ଗଛ ଲଗାହେଇନି।
ଆପଣଙ୍କ ବାରିରେ ଫୁ ଫସଲ ଲଗେଇଲେ ହୁଏ?
ହୁଁ।
କୋଉ କୋଉ ଫସଲ ହୁଏ?
ଆମର ହଁ ବାଇଗଣ, ଟମାଟୋ ତାପରେ ଜହ୍ନି, ଭେଣ୍ଡି, ଲଙ୍କା, କଲରା। ଆଉ ଅଦା, ରସୁଣ, ପିଆଜ, ଆଳୁ, କୋବି
ହୁଁ,
ବୋଇତାଳୁ ତାପରେ ଆଉ ଗାଜର
ହୁଁ।
ଯାହା ଲଗେଇଲେ ବି ସବୁ ହବ।
ଏ ସବୁ ଲଗେଇଚନ୍ତି ନା? କୋଉଠୁ ଶୁଣିକି କହିଦଉଚନ୍ତି? ଜାଣିଚ
ନା ଆମର ଲଗାହେଇଛି।
ଲଗାହେଇଛି?
ହଁ।
କେବେ ଦେଖିନି?
ଶୀତ ଦିନରେ ଆସିଲେ ଦେଖିବ। କଣ ଅବେଳାରେ ବର୍ଷା ଦିନରେ ଆସିଲେ ଦେଖିବ ନା କଣ?
ଏ ମୁଁ କେବଳ ଦେଖିଚି କୋଉ କୋଉ ଲ- ଗଛ ଶାଗ ଗଛ ଲଗା ହୁଏ। ସେଠୁ ମାନେ ଯୋଉ ଗୁଆଁର ଗଛ ଲଗା ହୁଏ, ବାଇଗଣ ଗଛ ଲଗା ହୁଏ। ସେଠୁ ଟମାଟୋ ଗଛ ଲଗାହୁଏ। ଗାଜର ଫାଜର ଲଗେଇବାରେ ତ କାଁଇଁ ମୁଁ ଦେଖିନି।
ଆମ ବାରିରେ?
ହଁ।
ମୋ ମାମା ବି ସବୁ ଲଗାନ୍ତି। ଗ୍ରୀନ୍ ମଟର ବି ଲଗାନ୍ତି।
ଉଁ, ହୁଁ। ତୋମକୁ କୋଉ ପନିପରିବା ଖାଇବାକୁ ଭଲ ଲାଗେ?
ମୋତେ?
ହୁଁ।
ଆ, ଅମୃତଭଣ୍ଡା, ବୋଇତାଳୁ ତାପରେ ଗାଜର, ବିଟି, ଗ୍ରୀନ୍ ମଟର, କଲରା ଜହ୍ନି, ଭେଣ୍ଡି ଆକୁ ଛାଡି କି ଆଉ ଭଲ ଲାଗେ ସବୁ।
ଅଁ, ହଁ।
ଆଉ ତାପରେ ଆଉରି ଗୋଟ ଅଛି ଧୋଡଙ୍ଗ, ଛୁଇଁ ତାପରେ କାଙ୍କଡ, ପୋଟଳ ଏଇ ସବୁ ଛାଡିକି ମୋତେ ଆଉ ସବୁ ଭଲ ଲାଗିବ।
କଲରା ଭଜା ଖାଇବାକୁ ଭଲ ଲାଗେ? କଲରା ଦେହ ପାଇଁ ଠିକ ଭଲ।
ହଁ ତୋମ ପଟେ କାଉ ଅଛନ୍ତି?
ହଁ ଆମ ପଟେ କାଉ ଗୁରା କିନ୍ ଧଳା।
ଓହୋ!
ତୋମ ପଟ କାଉ ଗୁରା?
ଆମର? ଆମର ଯେମିତି କାଉ ଦେଖିବା ପାଇଁ, ଯେମିତି ଦେଖା ଯାଆନ୍ତି ସେମିତି।
ଏ କୋଉ କଲର୍ ର ଅଛନ୍ତି?
କଲର କଲର ଅଛନ୍ତି କଳା ଅଛନ୍ତି କଳା କଲର
ଅଲଗା କିଛି କଲର ଆଉନାହାନ୍ତି। ହୁଁ ଆମର ଏପଟେ ଧଳା କଲର କାଉ କଳା କଲର ବଗ ଆଉ ଯଉ ଆପଣଙ୍କର ସବୁବେଳେ ବର୍ଷା ଉଠେଇଛି କି?
ନା ନା ବର୍ଷା ଉଠେଇନି।
ଚାରିଟା ପାଞ୍ଚଟା ବେଳେ ହୁଏ ତ ଚାରିଟା ବର୍ଷା ହେଉଛି ହେଇପାରେ ବର୍ଷା ମତେ ଲାଗୁଛି। ପାଣିପାଗ ଦେଖିକି
ନୂଆ ଗୋଟେ ଶବ୍ଦ ବଳସିକି ହେରା କଣ? ଆବେ, ହ୍ୟାଲୋ,
କଣ କଣ
କିଛିନୁଉଁ। ଆପଣଙ୍କ ସେପଟର ଲାଙ୍ଗୁଏଜ ପୁରା ମତେ ଟିକେ ଶୁଣିବାକୁ ଅସୁବିଧା ହଉଛି ତ କାନରୁ ବ୍ଲଡ ଫ୍ଲଡ ବାହାରିିବ ଲାଗୁ ସେଥିପାଇଁ।
ମୁଁ କଣ କହିଲି ମୁଁ ବି ଜାଣିପାରିଲି ନହେଲେ କିନ୍ତୁ ଗୋଟେ ବାହାରି ଯାଇଥିବ ମାନେ ଏଇଟା କଣ କି ଯେମିତି ଗୁଟେ ଗୁଟେ କଥାର ନାହିଁ ସ୍ତ୍ରୀଲିଙ୍ଗ ପୁର୍ଲିଙ୍ଗ ଗୁଟେ ଯୋ ଥାଏ ଜାଣିଚନ୍ତି।
ହଁ,
ସେଇଭଳିଆ ଆମର ଏପଟେ ସେଇ ସବୁ ଜିନିଷଟ ନା କୁହନ୍ତି ତ ତ ମୁଁ ବି ସେଇ ସବୁ ମାନେ ବେଳେ ବେଳେ ମାନେ ଶୁଣି ଶୁଣିବା ମୋ ପାଟିରୁ ବି ସେ ସବୁ ବାହାରିଯାଏ।
କଣ?
ମାନେ ଯେମିତି ଥାଏ ଗୋଟେ ଆମର ଭଲ ମନ୍ଦ ହେଠୁ ମାନେ ଡାକ ହାକ ଏଠୁ ଆଉ କଣ ମାନେ କୁହନ୍ତି ଯେମିତି ଶୁଣ
ହଁ ଯେ ତମେ କଣ ଟା ଶୁଣି ଶୁଣି କହୁଛ?
କଣସସ ନାଇ ଏବେ କଣ ଗୋଟେ କହିଥିଲି ଏଟା ଶୁଣିକି ତ ହସିଲନି ସେଇଥିପାଇଁ କଣଗୁଟେ କହିଦେଇଚି ମୁଁ ବି ଜାଣିନି ଆଉ।
ମୁଁ ଜୀବନରେ ସୁୂଣିନଥିଲି ତ ସେଇଥି ପାଇଁ।
ଆମର ଏପଟେ ସେଇଭଳିଆ ଭାସାଗୁରା ଚାଲିଛି ତ ସେଥିପାଇଁ ଆଉ। ମାନେ ତମର ମତ ଆମ ଘରେ ଏପଟ ଏରିଆରେ ତମେ ଚଳିପାରିବନି।
ନା ମାନେ ଶୁଣିବାକୁ କେମତି ଗୋଟେ ଭଲ ଲାଗୁନି।
ସବୁ ଜାଗାରେ ଅଲଗା ଅଲଗା ଭାଷା ରୁହେନା ଆମର ମାନେ ଯେମିତି ଆମର ମୟୂରଭଞ୍ଜ ରେ ଅଲଗା ଭାଷା। ଏଠୁ ଯେମିତି ଆମର ରୁହେ ଏଠି କହନ୍ତ ଫୁଲବାଣୀ ବି ଅଲଗା ଭାଷା। ଏଠୁ ଗଞ୍ଜାମରେ ଅଲଗା।
ଓ ହଁ ହଁ ସେଥିପାଇଁ ଢେ ଢେଙ୍କାନାଳରେ ବି ବିଭିନ୍ନ ଜାଗାରେ ଅଲଗା ଅଲଗା ଭାଷା ବାହାରିବ ଆଉ ନା।
ଉଁ ତମର ସେପଟେ କିଛି ଲୋକ ଅଲଗା ଅଲଗା କଥା ହଉଥିବ ଆମର ଏପଟେ କିଛି ଲୋକ ଅଲଗା ଅଲଗା କଥା ହଉ। ମାନେ ତମକୁ ମୋ। ମୋ କଥା ଧରିବାକୁ ଟିକେ ଟାଇମ ଲାଗିବ କିନ୍ତୁ ଆମର ଏଠିକା ଲୋକ ମାନେ ମୋ କଥା ଠିକ ବୁଝିପାରିବେ।
ଅ ହଉ ହଉ ସାଙ୍ଗ ରଖୁଛି ମୁଁ।